ହ୍ୟାଲୋ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ହଁ ଭାଇ ସୁଖ ଦୁଃଖରେ ଅଛୁ ଆଉ ସୁଖ ଦୁଃଖ ଜୀବନଟା ଅଛୁ ଏମିତି ଆଉ।
ଦୁଃଖ ତ ଜୀବନ ଖାଲି-ଇ-ଇ-ଇ ସୁଖ ଖୋଜିଲେ ତ ଜୀବନରେ ମିଳିବନି ଦୁଃଖ ତ କିଛି ରହ ଦୁଃଖ ତ କିଛି ରହିବା ଦବା ଆବଶ୍ୟକ ନିଶ୍ଚିନ୍ତ ଦୁଃଖ ଯଦି ନ ରହିବ ତ ଆମେ-ଏ-ଏ ଆ କିଛି ରାସ୍ତା ପାଇବାନି କୋଉ ରାସ୍ତାରେ ଯିବା ଠିକ୍ କୋଉ ରାସ୍ତାରେ ଯିବା ଭୁଲ। ରହିିବାଟା ତ ଜୀବନରେ ଦରକାର ଦରକାର ସଦାବେଳେ ଦୁଃଖ ହିଁ ଆସିବାଟା ଜୀବନରେ ବହୁତ ଭଲ। ସୁଖ ନ ଆସିଲେ ବି ପଛେ ସୁଖ ତ ଦୁଃଖ ଟା ଆସିଥିଲେ ଆମେ ଦୁ ଖକୁ ସଦାବେଳେ ଖୁସି ଖୁସିରେ ପାରି ହେଇଗଲେ ଖୁସି ବି ଆମ ଜୀବନରେ ଆସିଲେ ଆମକୁ ଜଣା ପଡିବନି ଦୁଃଖ କଣ ସୁଖ କଣ। ତ ସଦାବେଳେ ଦୁଃଖ ହିଁ ଆସିବାଟା ଲାଇ ଜୀବନରେ ବହୁତ ଭଲ।
ଦୁଃଖଟା ଆସି ଦୁଃଖ ଟା ନିହାତି ଆସିବା ଦରକାର କାହିଁକିନା ଦୁଃଖ ଆସିଲେ ଜଣେ ଠାକୁରଙ୍କୁ ଡାକିବ। ସୁଖଟା ଆସିଲେ ଠାକୁରଙ୍କୁ ଭୁଲି ଯାଆନ୍ତି ମୁଁ ଶୁଣିଛି ଦୁଃଖଟା ଆସିଲେ ଠାକୁରଙ୍କୁ ଡାକନ୍ତି ବହୁ ଦୁଃଖଟା ରହି ସବୁବେଳେ ଦୁଃଖଟା ଜୀବନରେ ରହୁ। ଯୋଉମାନେ ଧର୍ମ ଲୋକ ମାନେ ମ ଆଧ୍ୟାତ୍ମିକ ଲୋକ ହୁଁ
ଆଜ୍ଞା ଆଜ୍ଞା। ଖ ସଦାବେଳେ ଖୋଜିବା ଟା ଠିକ। ଆଉ କଣ?
ଖାଇଛନ୍ତି କଣ?
ଆଜ୍ଞା ଖାଇଥିଲି-ଇ-ଇ-ଇ ଖାଇଥିଲି ଆ ପାମ୍ପଡ଼ ହେଇଥିଲା ଆଉ।
ହୁଁ ହୁଁ ହୁଁ ହୁଁ।
ଆଜ୍ଞା।
ଆମ ଆଡ଼େ କେବେ ଆସୁଛନ୍ତି, ଆସୁ ନାହାଁନ୍ତି?
ଆଜ୍ଞା ଯିବା ଆମ ଘର ତ ସେଇ ପାଖେ ଆପଣ ଆମ ଘର ଟା ସେଇ ଛତିଆ। ତ ଆମ ଘର ଟା ଛତିଆ। ଆଉ ଆପଣଙ୍କ ଘର ଯା ଯିବା କେବେ ସିଆଡ଼େ ବୁଲିବାକୁ ଯିବା ଆଉ।
ହୁଁ ଆମର ଏଠି ଭଲ ଜାଗା। ଆ ଆପଣ ସେଇଆଡ଼େ ବି ଆପଣ ସେଠି ବି ଭଲ ଜାଗା ଅଛି ଯେ।
ଆଜ୍ଞା ଆଜ୍ଞା ଆମର ତ ଅଛି ଆମର ତ ଗୋଟେ ଠାକୁର ଅଛନ୍ତି ଗୋଟେ ଅଛନ୍ତି ପୁରୀର ଗୋଟେ ଠାକୁରଙ୍କ ଇଏଟା ଅଛି ସ୍ଥାନ ଏଇଠି ଅ ଯେ ଛତିଆ ବଟ ଗୋଟେ ଅଛି। ଆଉ-ଉ-ଉ-ଉ ଛତିଆ ବଟକୁ ଛତିଆ ବଟ କୁ କେବେ ଯାଇଛନ୍ତି?
ହଁ ବହୁତ ଦିନ ତଳେ ଯାଇଥିଲି। ଏବେ ପାଖରେ ଥାଇକି ବି ତଥାପି ଯାଇ ପାରୁନି।
ଆଉ କଣ ସେଠି ଅଭଡ଼ା ମଭଡ଼ା ଖାଆନ୍ତି ସେଠିକି ଗଲେ?
ହୁଁ ହୁ ନିଶ୍ଚିତ। ମୁଁ ଯାଏ ସେଇପଟେ ଯାଏ କିନ୍ତୁ ଯାଇ ପାରେନି ଭିତରକୁ।
ଆଜ୍ଞା ଆଜ୍ଞା ତ କୁହନ୍ତି ତ ଗୋଟେ ଜଗନ୍ନାଥଙ୍କର ଗୋଟେ ଡୋରି ବୋଲି ଜିନିଷ ଥାଏ ତ ସେଇଟା ମୁଁ ତ କରିନି କିନ୍ତୁ ସତରେ ବି ଭାବେ ଯେ ମଣିଷଙ୍କ କଥା ଦିଟା ବି ସତ କଥା ହୋଇଥଏ। ଯେ ଡୋରି ବୋଲି କିଛି ତ ଜିନିଷ ଥାଏ ଭଗବାନଙ୍କର। ତ କାହିଁକି ନା ଭଗବାନ ଯଦି ନ ଭଗବାନ ପାଖରେ
ଏତେ ଏତେ ଥର ବାହାରିକି ବି ଯାଇପାରୁନି।
ଆଜ୍ଞା ଆଜ୍ଞା ପାଖରେ ଥାଇକି ବି ଆଜ୍ଞା ପାଖରେ ଥାଇକି ବି ଯହିକି ବି ତାଙ୍କ ପାଖକୁ କିନ୍ତୁ ତାଙ୍କୁ ଦର୍ଶନ ହିଁ କରିପାରୁନା। ବହୁତ କାହିଁକି ନା ଠାକୁର ବି ତାଙ୍କର ଅଛି।
ହଁ ମୁଁ ତ ଦୁଇଥର ଯାଇକି ଫେରିକି ଆସିଲି ଏମିତିକି ଯାଇପାରୁନି ପଦାରୁ ହିଁ ଆସି ପଳେଇ ଆଉଚି ଦେଖିକି।
ଆଜ୍ଞା ଆଜ୍ଞା ଠିକ ଆଜ୍ଞା ସେମତି ଆଜ୍ଞା ଠାକୁରଙ୍କ ନି ସେ ମା ସେ ଖାଲି ଜଗନ୍ନାଥ ନୁହଁ ବି କିନ୍ତୁ ବହୁତ ସବୁ ଠାକୁରଙ୍କର କିଛି ହବ ଇଏ ଅଛି ତାଙ୍କର ତ ଆଜ୍ଞା। ତାଙ୍କ କତିକି ଆମେ ଯା ଯାଉଥିବା ତ କିଛି ହେଇଥାଏ କି ଆମେ ତାଙ୍କ ପାଖକୁ ଯାଇଥିବା କିନ୍ତୁ ତାଙ୍କୁ ହିଁ ଦେଖିପାରିବାନି ତାଙ୍କ ସେଉ ପା ଖୁରୁ ହିଁ ପଳେଇ ଆସିବେ ଆଜ୍ଞା। ଏମିତି ତ ମୋ ସହିତ ବି ବହୁତ ହେଇଛି ମୁଁ ଯାଇଛି ବହୁତ ବହୁତ ଜାଗାକୁ ତ ରାସ୍ତାରୁ ହିଁ ଠାକୁର ପାଖରୁ ଆସିଚି।
ଅମରାବତୀ ବି କହିଲେ ଏଠି ଗୋଟେ ମ ଭଲ ଜାଗାଟେ।
ଆଜ୍ଞା ଆଜ୍ଞା ସେପଟେ ଅଛି ବହୁତୁ ଆଜ୍ଞା ବହୁତ ଛତିଆ ସେପଟେ ଅଛି ସେପଟେ ମ ଅଛି ମଙ୍ଗଳାଙ୍କ ମନ୍ଦିର ଅଛି।
ହୁଁ।
ପାହାଡ଼ ସେଠି ଗୋଟେ କି ଠାକୁର ଅଛନ୍ତି ତ ମୁଁ ବି ତା ଉଉପୁକୁ ଯାଇନି ଶୁଣିଚି ତ ବହୁତ ଇଏ ସେଠି ଗୋଟେ ମନ୍ଦିର୍ ଟେ ଅଛି। ଆଉ ଆମ ଛତିଆ ରେ ବହୁତ୍ ବହୁତୁ ଯା ଛତିଆଡେ ଯାତ୍ରା ହୁଏ। ବାଲିଯାତ୍ରା ହୁଏ ତ ମେଲଣ ବି ହୁଏ ବହୁତ ଦିନିଷ ହୁଏ। ଛାତିଆରେ ବହୁତି ହୁଏ। ରଜ ବି ପର୍ବରେ ଏଠି ହୁଏ ଦୋଳି ମୋଳି ଲାଗେ ବହୁତ ସେଠି ବୋ ଇଏ ହୁଏ।
ହୁଁ ହୁଁ ଆଉ ଭଲ ଜାଗା ଅଛନ୍ତି ଆଉ ଆପଣ ଆଉ। ଜାଗାଟା ଆପଣଙ୍କର ଆଉ।
ହୁଁ।
ଆଉ ଆଗ୍
ଆମର ବି ତଥାପି ଏଠି ଭଲ, ଭଲ ଜାଗା ଅଛି ଯେ ବୁଲା ବୁଲି ପାଇଁ । ମନ୍ଦିର ଅଛି ଯେ ଭଲ, ଆମ ପର୍ବପର୍ବାଣି ବି ହୁଏ, ଗଣେଶ ପୂଜା ଫୁଜା ହୁଏ। ଆଉ
ଆଜ୍ଞା।
ଉଁ, ଏମିତି ଆମର ଆ, ବୋଲବମ୍ ହେଇ ଆସିଲା ଟାଇମ୍ ବୋଲବମ୍ ବି ଯାଆନ୍ତି, ଏଇସବୁ ଆମର ଅଛି। ଭଲ ଭଲର୍ ପର୍ବ ଟିକେ ହୋଉ ପୂଜା ପୂଜା ବି ଭଲ ଭାବରେ ଟିକେ ହୁଏ। ତାପରେ ଆଉ ଗାଁ ପାଖେରେ ଦୋଳୋ ମେଲଣ ବି ହୁଏ। ଭଲ ଅଛି, ତାପରେ ହୁଏ ଆମର ଯଜ୍ଞଟାବି ଯଜ୍ଞ ଗ୍ରାମମ ଦେବତୀ ଯେଉ, ଉଁ।
ହୁଁ, ଆଜ୍ଞା ଆପଣଙ୍କ
ଚାଷ ଭାସ କଣ ହୁଏ, ଚାଷ ବାସ କଣ ହୁଏ?
ଆଜ୍ଞା, ଆଜ୍ଞା। ଆଜ୍ଞା, ଚାଷ ତ ନିଶ୍ଚିନ୍ତ ଆମର ତ ଚାଷ ଆତ କରିବା ତ ନିଶ୍ଚିନ୍ତ ବହୁତୁ ମୁ ତେ ଚାଷ ବି ମୁଁ ଆମୋ ବାପା ଗୋଟେ ଚାଷ କରନ୍ତି, ତାଙ୍କ ସହ ଯାଇକି ଚାଷ ବିଜିଏ ମତେ ବୋହୁତ ଖୁସିଗେ ମୋ ବାପା ଯେହେତୁ କରଥୁବେ ମୁଁ-ମୁଁ ତାଙ୍କ କତରେ ବସବି ତ ମତ୍ ତେ ଭଲ୍ ଲାଗେନା ମୁଁ ବି ଯାଇଙ୍କି ବାପାଙ୍କ ସବ୍ ଚାଷ କରେ ତାଙ୍କ ସହିତ ବୋହୁତ ଭଲ୍ ଲାଗେ ମୋତ୍ ତେବି ଇଏ ଲାଗେ, ଆମର୍ ସେମ୍ତି ଲାଗେ। ବାଇଗଣ ଲାଗେ, ଜହ୍ନି ଲାଗେ।
ହୁଁ।
ଡି ଲାଗେ। ଆଜ୍ଞା।
ହୁଁ ହୁଁ ଏବେ ସବୁ ତ ଲାଗିଚି ଯେ ଏବେ ଏବେ ଟିକେ ରେଟ୍ ବି ରହୁଚି ଅ ଆଁ ଆମ୍ ଜହ୍ନୀ ଭେଣ୍ଡି ଏଇ ଗୁରା ସବୁ ରେଟ୍ ଟିକେ ରହୁଚି।
ଆଜ୍ଞା ଏଇନା ତ ରେଟ୍ ତ ହବ ଏଇନା ଯେହେତୁ ଆସିଲାଣି ପାଣି ପାଗର ବେବସ୍ଥା ଦେଖୁଥିବେ କୋଉ ଭଳିଆ ରହୁଚି ତ ତା ପାଇଁ ତ ସବୁ କ ତା ପାଇଁ ତ ଗଛ ବ ଗଛବ ଗଛଲତା ସବୁ ଇଏ ହବ। ତ ଭଉତୁ କ୍ଷତି ଏଇନା ବି ହେବ ତ ଏବେ ଦେଖୁଥିବେ ତ ପାଣିପାଗର ଇଏ ଯେନ୍ତା ଖରା ଟା କୋଉ ଭଳି ହଉଥିଲା?
ହୁଁ।
ତ ଏବେ ଦି ଦିନି ହବ ତିନି ଦି ନି ହବ ଲ ବର୍ଷାଟା ଲାଗିକି ରହୁକି ତ
ହଁ, ଲଘୁଚାପ୍ ଟା ଏବେ ବେ ହେଇଚି ଆଉ।
ଆୟାଁ ଆସିଗଲା ଆଜ୍ଞା ଏ ଇଏ ମାସ ଶ୍ରାବଣ ମାସ ତ ଆସିଗଲା ତ କାଉଡ଼ିଆ ଭାଇ ତ ସେଇଟା ଆସିବା ତ ନିହାତି ଜରୁରୀ।
ହୁଁ ହୁଁ, ହଁ ବୋହୁତ ଖୁସି
ଆଜ୍ଞା କାଉଡ଼ିଆ ଭାଇ ମାନେ ତ ନାଇଁ ତ ଏ ମାସଟା ଟିକେ
ହୁଁ। ଆପଣ ଯାଆନ୍ତି ବୋଲବମ୍ କା ବୋଲବମ୍ ଯାଆନ୍ତି?
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ। ନିଶ୍ଚିନ୍ତ ଯାଏ ନିଶ୍ଚିନ୍ତ ଯାଏ ଆମୋଉଁ ଠା କୁଆଣୀ କତ୍ରୁ ମୁଁ ପାଣି ନେଇକି ମୁଁ ଯୋଉଠିକି ବି ଯାଇଥାଏ ପୁରା ଗୋଡ଼ରେ ପାଦରେ ଚାଲିକି ଯାଇଥାଏ କି ମୁଁ କେବେ ଗାଡ଼ି ରେ ବସେନି ମୁଁ ଯେତେ ବାଟ ହୋଉନା କାହିଁକି ମୁଁ ଯାଇଚି ମାନ୍
ହୁଁ।
ଗାଡ଼ି ନାଇଁ ଚାଲି ଚାଲିକି ଯାଏ ସବୁ ସବା ଆଗରେ ବି ମୁଁ ଆସେ। ସବା ଆଗେରେ ବି ଆମେ ରହୁ ମୋ ଭାଇ ଯା ମୋ ଭାଇ ଯାଏ ମୁଁ ତାଙ୍କ ସହ ଯାଏ। ଆମେ ଦି ଜଣ ଆଙ୍କ ଚାଲିକି ସବା ଆଗରେ ରହୁ। ଯେତେ ଜଣ ଯାଇଥିବୁ ତାଙ୍କ ଆଗରେ ଆମେ ଦି ଜଣ ହିଁ ଥିବୁ। ଆମ ଗୋଡ଼କୁ ଯେ
ବୋହୁତ ଭଲ ଡ଼ାକର ନିଶା ରଖି ଯାଅ ଆପଣ ନା।
ଆଜ୍ଞା ଆଜ୍ଞା।
ତାଙ୍କର ନିଶ ରଖି ଯାଅ।
ଆଜ୍ଞା ଆଜ୍ଞା।
ହୁଁ। ଆଉ କଣ ଖାଇବାକୁ ଭଲ ଲାଗେ ଆପଣଙ୍କୁ ଏବେ ତ ବର୍ଷା ପାଗଟା ଦଉଛି ଟିକେ ଫୋ ପକୁଡ଼ି ଫକୁଡ଼ି ଟିକେ ଦକାର ନା ଆଉ।
ଆଜ୍ଞା ଟିକେ ତେଲ ଜିନିଷ ସେ ତ ଏତେ ବି ଆମର ଏଇନା ଟିକେ ଇଏ ହଉଛି ତ ଆ ଆମେ ଯେହେତୁ ଟିକେ ଇଏ ର କା ଦୌଡ଼ା ଦୌଡ଼ି କରୁଚୁ ଇଏ କରୁଚୁ ତ ତାକୁ ଟିକେ ତେଲ ଜିନିଷ ଟିକେ ବହୁତ ବ୍ୟବହାର କରୁନୁ। ତ ଯେତେବେଲେ ବି ଯାହା ହେଲେ ବି ସିଏ ଗୋଟେ ଦିନିଷ ଏମିତିକି ସେ ଜିନିଷ ଦେଖିଲେ ତ ନିଶ୍ଚିନ୍ତ ଇଚ୍ଛା ହୁଏ। ତ ଇଚ୍ଛା କୁ ତ କିଛି ୟେ କରିହବନି ଇଚ୍ଛା କୁ ତ ନିଶ୍ଚିନ୍ତ ଏ ତ ଟିକେ ଚଲେଇବାକୁ ପଡ଼ିବ।
ହୁଁ।
ଆଜ୍ଞା ତ ତାକୁ ଟିକେ ବେଳେ ବେଳେ ତା ଖାଉ ହୁଏ ଆଉ।
ହୁଁ ହୁଁ।
ଆଜ୍ଞା ଆଉ ଆପଣଙ୍କୁ କଁ ଖାଇବାକୁ ସେମିତି କିଛି ଲାଗେ?
ଆଁ
ଆପଣଙ୍କୁ ସେମିତି ଖାଇବା ପାଇଁ କଁ
ହଁ ମୁଁ ସା ଦେଖ ସାଧା ଉପରେ ଆମକୁ ସାଧା ଖାଏ ମାନେ କହୁଛି ସାଧା ଉପରେ ଧର ଯେ କୌଣସି ଜିନିଷ ଛତୁ ହଉ-ଉ-ଉ-ଉ ପନିର ହଉ-ଉ-ଉ-ଉ। ଆଉ ଘର ଯେକୌଣସି ଜିନିଷ ହଉ ଏମତି ବ ତାର ବ ତାର ଯୋଉ ପାଗକୁ ଦେଇଛି ଘରେ ଟିକେ ଆଜି କଣ କରିବେ ପକୁଡ଼ି ଫକୁଡ଼ି ଛାନିବେ ଆଉ ଟିକେ ରୁଟି ଆଉ ମଟର ତର କାରି ଏମିତି ମୁଁ କହିଦେଇଛି ଘରେ କରିବେ ବୋଲି ମୁଁ ଟିକେ ପାଗଟା ଦେଇଛି ଘରେ ବସିବି ଟିକେ ଶାନ୍ତିରେ।
ଆଜ୍ଞା ଗୋଟେ ତ ଆ ଆପଣଙ୍କୁ ଗୋଟେ କଥା ଯେ ଯେ ଲୋକ କୁହନ୍ତି ଯେ ଯିଏ ଆଇଁଷ ଛାଡିଛନ୍ତି ସେ ଯେହେତୁ ଜୀବକୁ ମାଡ ମାରିବାକୁ ପାଇ କି ଯେ ଆଇଁଷଟା ଛାଡି ଦେଇଛନ୍ତି ତ-ଅ-ଅ-ଅ ଯେତେବେଳେ ଯେତେବେଳେ ଗୋମାତାଙ୍କୁ କଷ୍ଟ ଦେଇକି ତାଙ୍କଠୁ ଇଏ ହଉଛି ତ ସେ ଥିପାଇଁ ଲୋକ କୁହନ୍ତି ଯେ ଆପଣ ତ ଯଦି ଆଇଷ ତ ଯ ଇଏ ଯାହା କଷ୍ଟ ଦଉନୁ ତ ଗୋମାତାକୁ କ୍ଷୀର ଦୁଇଁକି ତାକୁ ଯୋଉ ପନିର ହଉଛି ଇଏ ହଉଛି ତ ତାକୁ ତ କଷ୍ଟ ହଉଛି, ତ ତାକୁ କାହିଁ ଖାଉଛ, ତା ପ୍ରତି ଟିକେ କହିବେ କିଛି। କଣ ପାଇଁ ଲୋକ ଏମିତି କୁହନ୍ତି।
ୟ ଶୁଣ ଚିନ୍ତାଧାରା ଲୋକଙ୍କର ଅଲଗା ଅଲଗା ପ୍ରକାର ଅଛି। ତାକୁ ଆମେ ତାକୁ ନିହାତି-ଇ-ଇ-ଇ ନା ଆମ ଚିନ୍ତାଧାରା ଅଲଗା ପ୍ରକାର ଆମେ ଏଇ କଥାଟା ଆଲୋଚନା କଲ। ଲୋକଙ୍କୁ ଅଲଗା କଥା ଯେ ନା ମୋ ଆ ବିପରୀତ କଥାଟା ସେ ଆଲୋଚନା କରିବେ। ହେ ତା ସେ ନିଜ କରୁନି ଯୋଉ ନିଜର ଯୋଉଟା କଣ କହିଲ ନିଜର ଯୋଉଟା ମାନେ କଣ କୁହନ୍ତି କଥାଟା। ନିଜେ ରଖିବା ଦରକାର ଲୋକଙ୍କୁ ଆଲୋଚନା ନ କରିକି ନିଜ ଭିତରେ ରହିବେ। ଆଜିକାଲି ଯାହାକୁ ବି ନିଜ କଥା କହିବ ସିଏ ଟୋଟାଲି ତମକୁ ଅଲଗା ଅର୍ଥରେ ବୁଝେଇବ। କି-ଇ-ନ୍ ଯାହାବି କହିବାରୁ
ବୁଝିଲେ କି ଆ ଲୋକ ଯାହା ଯା ତ ଆପଣ ଆଇଁଷ କଥା କହୁଥିବେ ଯେ ଆଇଁଷ ଛାଡି ଦେଇଛି ମୁଁ ବି ଖାଉନି। ତ ଆଇଁଷ ଟା ଟିକେ ଗୋଟେ ଯିବଟାକୁ କାହିଁ ଏ କରିବି ଇଏ କରିବି ତ ଲୋକମାନେ ନିଶ୍ଚିନ୍ତ ତାକୁ କହିବେ ତମେ ପନିର ଖାଉଛ। ତ ଦହି କ୍ଷୀର ଖାଉଥିବ ଇଏ ଖାଉଥିବ ତ ତମେ ବି ଗୋରୁ ଗୋମାତାଙ୍କୁ କଷ୍ଟ ଦେଇକି ତାଙ୍କଠୁ ସେଗୁରା ଭା ଆଣୁଛ ତାଙ୍କୁ ବି କଷ୍ଟ ହଉଥିବ ଇଏ ହଉଥିବ। ତ ତାଙ୍କୁ ବି କଷ୍ଟ ହଉଛିି ନା। ତ ମୁଁ ଭାବେ ଯେ ତା ଆ ଖାଇବା ଟା ଆଇଁଷ
ସ ଏଇଟା ନୁହେଁ ଏଇଟା କଷ୍ଟ ନୁହେଁ।
ଆଜ୍ଞା।
ହୁଁ।
ଆଜ୍ଞା ସେଇଟା ତ ମୁଁ ସେଇଟା ଭାବେ ଯେ ଲୋକ ଯେ ଯେ ସେମାନେ ଖାଉଛନ୍ତି ବୋଲି ସିଏ ଆମକୁ ଯେହେତୁ ତାଙ୍କୁ କହୁଛନ୍ତି ଯେ ତାଙ୍କୁ ସେଇଟା କଷ୍ଟ ହଉଛି ଇଏ ହଉଛି ତମେ ବି କାହିଁ ଖାଇବାନନି ଯାହା ହଉ ଆ ପଣ ସହିତ କଥା ହେଇ ବହୁତୁ ଖୁସି ଲାଗିଲା। ତ ରହୁଛି ଆଉ କେତେବେଳେ ଇଏ ହବା ଜୟ ଜଗନ୍ନାଥ।
ହୁଁ ଜୟଜଗନ୍ନାଥ।
ହଁ